କୁହନ୍ତୁ।
ହଁ ମ୍ୟାମ୍ ନମସ୍କାର।
ହଁ ନମସ୍କାର।
କଣ କରୁଚନ୍ତି ଆପଣ।
ଏଇ ବସିଚି ଆପଣ କଣ କରୁଚନ୍ତି।
ମୁଁ ତ ଏଇ ଗଛ ଦିଟା ଲଗେଇଥିଲି ଯେ ପାଣି ଦଉଚି।
କି ଗଛ ଲଗେଇଥିଲେ କି।
ବାଇଗଣ ଗଛ। ଝୁଡ଼ଙ୍ଗ ଜହ୍ନି ଭେଣ୍ଡି। ଆଉ କଳମ ଶାଗ ବି ଲଗା ହେଇଥିଲା।
ଓ ଆପଣଙ୍କର ମାନେ ଚାଷ ମାନେ ଜାଗା ବୋଧେ ଅଛି ଅଧିକ ଆଉ।
ହଁ ଜାଗା ଟିକେ ଅଛି ସେ ଏବେ ଜାଲି ଟିକେ ବାଡ ବାଉଣ୍ଡିଂ କରିଦେଇକି ତାକୁ କୁ କରିଦେଇଚନ୍ତି ତ ସେ ଭିତରେ ଟିକେ ପରିବା ପତ୍ର ଦିଟା ଲଗା ହେଇଚି ଆଉ ଆଉ ନହଲେ କେତେ ଏତେ କିଣିକି ଖାଇବା ଆମେ ଚାଷୀ ବନ୍ଦୀ ଲୋକ କୋଉଟୁ ପଇସା ପାଇବା ଯେ କିଣିକି ଏତେ ଖାଇବା।
ହଁ ସେଟା ତ ସତ କଥା।
ଆଉ ଆମେ ସେଇଥିପାଇଁ ଦୁଇଟା କିଛି ନହଲେ ବାଡ଼ିଘରୁ ଯଦି ଗୋଟେ ଟାଇମ୍ ମିଳିଲା ଗୋଟେ ଟାଇମ୍ କି କିଣିିକି ଖାଇବା ନା।
ହଁ।
ସେଇଥିପାଇଁ ଦିଟା ଗଛ ପତ୍ର ଲଗା ହେଇଚି ବର୍ଷା ଟା ତ ହଉନି ଖରା ହଉଚି ପ୍ରବଳ।
ଆଉ କେମିତି ମାନେ କଣ ମାନେ ନିଜେ ଖାଉଚନ୍ତି ନା ବିକା ବିକି ଚାଲିଚି ଆପଣଙ୍କର।
ନାଇଁ ଏବେ ହେଇନି ତ ଏବେ ଚାଷ ଲଗା ହେଇଚି ଲଗା ହେଲେ ଦେଖା ଖିଆ ଯଦି ଅଧିକ ଫଳିଲା ବିକ୍ରି କରିବା।
ହଁ ସେଇ ହେଲା କଥା, କାହିଁକି ନା? ଆମେ ଯେତିକି ଖାଇବା ଆବଶ୍ୟକତା ଖାଇବା, ଆମ ତାପରେ ଯେତିକି ହବ ସେତେ ବିକିବା ଆଉ।
ହଁ, ଯଦି ଅଧିକ ବଳିଲା ବିକ୍ରି କରିଦବା। କାଇହିଁ ଆମନା ପରିଶ୍ରମ କରି କରିଛନ୍ତି ନା। ଆମର ପରିଶ୍ରମ ଟା କାଇଁ ବୃଥା ଯିବ।
ହୁଁ ଉଁ
ଆମେ ପରିଶ୍ରମ କରି କରିଛନ୍ତି ପରିବା ଟା ଯଦି ବାହାରିଲା ଦି ପଇସା ହେଲେ ଆମ ଯାହାହେଲେ ଆମର ଗୋଟେ କାମରେ ଲାଗିବ ନା।
ହୁଁ ଉ
ଆଉ ସେଥିପାଇଁ ଲଗା ହେଇଛି ଏବେ ଚାଲିଛି ଚାଷ କାମ ତ ପରିବା ପତ୍ର ଲଗା ଲଗି ଚାଲିଛି। ଦେଖିବା କଣ କେତେ? ଏତେ ହଉଛି ଦେଖିବା କୋଡ଼ା ଖୋସା ଟିକେ କରିବା କରିକି ସାର ଟିକେ ଯଦି ମୂଳରେ ଦବା, ନହେଲେ ଖତ ଟିକେ ଦେଇକି କରିବା ଯଦି ଆହୁରି ଭଲ ହୁଅନ୍ତା।
ଓହୋ, ଆଉ ପାଣି ଫାଣି ମାମ କେମିତି ପାଣି? ସୁବିଧା କଣ? ପାଣି ଫାଣି କେମିତି ଗଛପତ୍ରରେ ଦଉଛ?
ଅ ଆମର ସକାଳିଆ ଏଠି ପାଇପ୍ ପାଣି ଟିକେ ଆସିଛି, ସେ ଯୋଉ ବୋରିଂ କରୁଛନ୍ତି ଯା। ପାଇପ ପାଣି ସକାଳୁ ଆସି ଦି ଘଣ୍ଟା ତିନି ଘଣ୍ଟା ଲେଖା ଛାଡୁଛି। ସେଇ ପାଣି ଟିକେ ଦଉଛି, ଚାରିଟା ବେଳେ ସେଠି ଗୋଟେ ପାଖରେ ଟ୍ୟୁୱେଲ ଅଛି, ସେ ଟ୍ୟୁୱେଲ ଆଣିକି ଦଉଛି, ଚାର ଚାରିଟାଉଳିଆ ଛାଡୁନାହାନ୍ତି। ଆଉ ସେ ଟ୍ୟୁୱେଲ ରୁ ଟିକେ ବୋହିକି ଆଣିବାକୁ ପଡୁଛି ଆଉ।
ଓହୋ, ଆଉ କଣ ଚାଷ କରୁଛନ୍ତି? ନା ସେତିକ ଖାଲି?
ନାଇଁ ଧାନ ଚାଷ ବି ହେଇଛି। ଧାନ ଏବେ ତ ତଳି ପଡି ଯାଇଛି, ତାକୁ ଟିକେ ଜଗିବାକୁ ପଡୁଛି। ଯିଏ ଗୋରୁ ଗାଈ ଖାଇ ଦଉଛନ୍ତି ଜଗିବାକୁ ପଡୁଛି ଏବେ।
ଅ ହ
ତାପରେ ତଳି ହେଇଗଲେ, ପୁଣି ବର୍ଷା ପାଣି ହେଲେ ଲେ କାଦେଇକି ଲଙ୍ଗଳ ଯୋଉ କାଜୁ ଟ୍ରାକ୍ଟରରେ କାଦେଇ କୁଦେଇକି ତାପରେ ମଣିଷ କରିକି ରୁଆପୋତା ହେବ ଆଉ।
ଅ ହ ହଉ ତାହେଲେ ଭଲ, ଆପଣଙ୍କ ଆଡେ ତାହେ ପାଣି ମାନେ ବର୍ଷା ବର୍ଷା ହଉଛି ନା ନାଇଁ, ଆଜି ତ ବହୁତ ଗରମ ଆମ ଆଡେ।
ପ୍ରବଳ ଗରମ, ଆଜି ଇଆଡେ ବି ବହୁତ ଗରମ, ଆଜି ଖରା ମାନେ ପୁରା ମାନେ ଚା ଚାଁଏ ଲାଗିଯାଉଛି ଆଜି ଖରା।
ଉଁ ହୁଁ
ଆଜି ପ୍ରବଳ ଗରମ। ଏବେ ଟିକେ ବର୍ଷା ଟିକେ ଉଠେଇଲାଣି, ଯଦି ହେଇପାରେ?
ହଁ ହଁ।
ଆମ ଆଡେ ବି ତ ବହୁତ ଜୋରରେ, ଯୋଉ ମାନେ କଣ କହିଲ ବହୁତ ଜୋରେ ଗରମ ହଉଛି, ଦେଖିଲା ବର୍ଷା ନାହିଁ। ଛି ନାହିଁ।
ଆଛା ଆଛା, ଆପଣ କଣ ଖାଇଥିଲେ ଆଜି?
ହଁ ମୁଁ ଆଜି ଖାଇଥିଲି ହଁ ଆଜି ପଖାଳ ଭାତ ଆଉ ବଡିଚୁରା ଆଉ ହଁ ଯୋଉ ଆମର ଆଳୁ ଆଉ ନଦିଆ ଭଜା।
ଆଛା ଆଛା।
ଆପଣ?
ହଁ ଆମର ବି, ଆମର ଗରମ ଭାତ ହେଇଥିଲା, ଡାଲି, ଝୁଡଙ୍ଗ ପୋଟଳ ଆଳୁ ଭଜା, ଆମ୍ବ, ସାଲାଟ ହେଇଥିଲା। ତା ସାଙ୍ଗରେ ବଢି ଟିକେ ଭଜା ହେଇକି, ଚୁରା ହେଇକି, ମାନେ ଟମାଟୋ ପିଆଜ ଦେଇକି ଟିକେ ଛେ ଜା ହେଇଥିଲା।
ହଁ।
ଆଉ। ଓ ଆଉ ଛୁଆମାନେ ତ ପୋଡାପୋଡି ଆଜି ଗୁରୁବାର ଯେହେତୁ ଅଛି ନା ଆମେ ଖାଇବୁନି ସେ ଛୁଆ ମାନଙ୍କୁ ଟିକେ ପୋଡ଼ାପୋଡ଼ି କରିକି ଚକଟି ଚୁକୁଡ଼ାକି ଟିକେ ଦେଇଥିଲି ସେମାନେ ବି ଖାଇଥିଲେ।
ହଁ।
ଆଜି ତ ଗୁରୁବାର ଅଛି ନା ଗୁରୁବାର ତ ଓ ଖାଇବେନି ଆଇଁଷ ବି ଖ ହବନି ଆଉ ସେଥିପାଇଁ ନିରାମିଷ ଆଜି ସାଧା ହେଇଥିଲା ଯାହା ହେଇଥିଲା ଆଉ।
ହଁ ହଁ।
ଆଉ ଆପଣ କଣ କରୁଛନ୍ତି ଏବେ କୋଉଠି ଦୋକାନରେ ନା ବାହାରେ ନା କୋଉଠି ବୁଲାବୁଲି କରୁଛନ୍ତି? ଦୋକାନରେ ଅଛନ୍ତି? ବାହାରେ ବୁଲାବୁଲି କରୁଛନ୍ତି ନା ଦୋକାନରେ ଅଛନ୍ତି ନା କଣ?
ନାଇଁ ବସିଛି ଭିତରେ ଆଉ କଣ ବୁଲାବୁଲି କରିବି।
ଆଚ୍ଛା ଆଚ୍ଛା।
ଆଉ ଆଉ କଣ ପାଇଁ ଆପଣଙ୍କ ଆଡ଼େ ରଥଯାତ୍ରା କେମିତି କଣ ପାଳନ କରୁଛନ୍ତି?
ରଥଯାତ୍ରା ତ ଏଠି ପ୍ରାୟ ପାଖରେ ହୋଉନି କୋଉଠି ନୂଆପଡା ଆମର ଏ ସେଠି ଯୋଉ ଗୋଟେ ଜାଗା ଅଛି ଯେ ସେଠି ମନ୍ଦିର ଟିକେ ଜଗନ୍ନାଥ ମନ୍ଦିର ଅଛି।
ହଁ।
ସେଠି ପ୍ରାୟ ଟଣା ହଉଛି ମ କେବେ ଯାଇନି ମୁଁ କିନ୍ତୁ ଶୁଣିଛି ବାହାରୁ ବାହାରୁ ଶୁଣିଛି। ଆଉ ଆଉ ସେ ସୁଯୋଗ ତ କେବେ ଦେଖିବା ଠାକୁ କୁରଙ୍କ କାଳିଆଙ୍କର ଯ ଡୋରି ଲାଗିନି କେବେ ଯାଇନି ମୁଁ। ଆଉ ଛୁଆ ମାନେ ଯାଆନ୍ତି ହ ସ୍ୱାମୀ ବି ଯାଆନ୍ତି ବୁଲିବା ପାଇଁ ଆଉ ମୁଁ ଯାଇନି କେବେ। ଏ ରଥଯାତ୍ରା ତ ଏଇ ମାସ ପଡିବ ବୋଧେ ଆଷାଢ଼ ମାସ ଲାଷ୍ଟରେ ବେଳୁ ଶୁକ୍ଳ ପକ୍ଷରେ ପଡିବ।
ହଁ।
ଆଉ ଦେଖିବା ସେଇଟା ଦେଖିବା ଯଦି ଜଗା ଜଗାର ଡୋରି ଲାଗିଥିବ ଦେଖ ଖିଆ ଯିବା ନହେନେ ଟିକେ ବୁଲିକି ଆସିବା ଆଉ।
ହଁ ଗଲେ ରଥଯାତ୍ରା ତ କଲେ ବହୁତ ଭିଡ ହବ ଆପଣଙ୍କ ଗାଁ ପାଖପାଖି କୋଉଠି କିଛି ମାନେ ହୁଏନି କି?
ଗାଁ ପାଖାପାଖି କାହିଁ ଏଠି ଗାଁ ପାଖାପାଖି କିଛି ହୁଏନି। ଦେଖିନି ମୁଁ କେବେ କାଇଁ।
ହଁ ହଁ। ଆମର ଏପଟେ କଣ କହିଲେ ଆମର ଆମେ ନିଜେ ରଥ ତିଆରି କରିକି ଆମେ ଗାଁ ସାରା ଠାକୁରଙ୍କୁ ବୁଲାଉ। ଆମର ଠାକୁରଙ୍କ ରଥରେ ଭୋଗ ଥିବ ଆମର। ଆଉ ଚନ୍ଦନ ଥିବ ଆଁ ପାଦୁକା ଥିବ। ଆଉ ଅ ସେ କଣ କରିବେ ନା ସେଇ ଯୋଉ ଆମେ ଗାଁ ସାରା ବୁଲେଇବୁ ବୁଲେଇ ସାରିଲା ପରେ ପୁଣି ରାସ୍ତାକୁ ଯିବୁ ସେ ରଥକୁ ଧରିକି ଏ ବୁଲି ମାନେ ଠିଆ ହୋବୁ ଛେକିବୁ ଲୋକମାନେ ଯାହା ସାହାଯ୍ୟ କରନ୍ତି ପଇସା ଆଣିକି ଆସୁ ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା ତାହେଲେ ଆପଣଙ୍କର ଏମିତି କରନ୍ତି।
ହଁ।
ଆଚ୍ଛା ଆଚ୍ଛା। ଠାକୁରଙ୍କୁ କଣ କେମିତି ବୁଲେଇଲା ବେଳେ କଣ କେମିତି କଣ ପୂଜା ଅରଖା କିଏ କେମିତି କଣ କରନ୍ତି?
ପୂଜା ଆମର ଜଣେ ଛୁଆ ଥାଏ ପୁଅ ପିଲା ତ ସିଏ ତ ପୂଜା କରେ ମାନେ ଫୁଲ ଫୁଲ ସବୁ ଇଏ କରିକି ସବୁ ପୂଜା ଫୁଜା କରେ। ଆଉ ମାନେ ପୂଜା କରିକି ସେ ମାନେ ଧୋତି ଫୋତି ପିନ୍ଧିବ। ଧୋତି ଫୋତି ପିନ୍ଧିକି ପୂ ପୂଜା ଫୂଜା କରନ୍ତି ଫୁଲ ଫୁଲ ଆଣିକି ଭୋଗ ଫୋଗ ପୂଜା କରୁ। ଆମର ରଥକୁ ବୁଲେଇ ସାଇଲା ପରେ ଆମେ ସେ ଭୋଗ ଚକୁଡିକି ଗାଁ ସାରା ଲୋକଙ୍କୁ ଦଉ। ତାପରେ ଆମ ଏଁ ପା ମାନେ ଘର ପାଖରେ ଗୋଟେ ଅ ଛି ମାନେ ଛକ ଅଛି ସେ ଛକକୁ ଆମେ ଯାଉ ଛକକୁ ଯାଇକି ଉଁ ଆମ୍ କଁ କରୁନା? ଆଁ ସେଇ ଛକକୁ ଯେତେବେଳେ ଯିବୁ ସେଇ ଛକକୁ ଯାଇକି ଆମେ ସେ ରଥ ଟାଣିବା ଦେଖୁ ମାନେ ବହୁତ ଭଡ ବଡ ରଥ ହୁଏ ନା।
ଆଚ୍ଛା।
ଆଉ ବଡ ରଥ ହୁଏ ଯେ ଦେଖିଲାକୁ ଆମେ ସେ ସୁଯୋଗ ପାଉନା ମାନେ ଯୋଉ ଟାଣିଆକୁ। ପାଇଁ ଦୌଡିମ୍ ଯାଇକି ଟିକେ ଦେଖିବା କଥା ଆଉ।
ହୁକ୍ ହୁକ୍। ଏଁ ଆପଣ ବ୍ରାହ୍ମଣ ନନା ପା ଆସିକି ପୂଜା କରନ୍ତି ନା କଣ?
ହୁଁ।
ସେଇଥିପାଇଁ ମୁଁ କହିଲି ଦେଖିଆ କଣ କେମତି ପୂଜା କରନ୍ତି ଆପଣଙ୍କ ଆଡେ।
ହଁ ଆମ ଆଡେ ସେମତି ହୁଏ ଭଲ ସେ ହୁଏ ହୁଁ ଆଉ ର ଥଯାତ୍ରାରେ ତ ଆମର ସେପଟେ ବି ମାନେ ଯାତ୍ରା ଫାତ୍ରା ସବୁ ପଡେ। ଭଲ କରନ୍ତି ଆମର ଏପଟେ ସବୁ ଭଲ କରନ୍ତି ଦେଖିବା। କୋଉ ଦିନ ଗୋଟେ ଆମର ରଥ ଯାତ୍ରା ହେଲେ ଆପଣଙ୍କୁ କଲ୍ କରିବେ ଆପଣ ଆସିବେ ଭାଇନାଙ୍କୁ ଧରିକି।
ଦେଖିବା ଆପଣ କହିବେ ଫୋନ କରିବେ ଦେଖଆ ମୁଁ ଯିବି ନହେଲେ ଦେଖିଆ ଦେଖିଆ ଆପଣଙ୍କ ଆଡେ କେମିତି କଣ ରଥ ହଉଚି ନହେଲେ ବୁଲି ଆସିବି
ଟିକେ କାରଣ ଘରେ ବସି ବସି କାତ ଆପଣଙ୍କ ଆଡେ ମାନେ କହୁଛନ୍ତି ଏତେ ଭଲ୍ ସେ ହୁଏନି। ଆମ ଗାଁରେ ହଉଛି ଆମ ଗାଁ କୁ ଟିକେ ଆସିବେ।
ଆଁ ଦେଖିବା ଫୋନ୍ କରିବେ ଦେଖିଆ। ଯିବା ନହେଲେ ଟିକେ ବୁଲି ଆସିବା ଟିକେ। ଆଉ ଆଁ।
ଘରେ ସମସ୍ତେ ଭଲ?
ହଁ ଭଲ ସବୁ।
ଅହଃ।
ବାହାର୍ ତ ହଜ୍ ବେଣ୍ଟ ରହୁଚନ୍ତି ବାହାରେ। ସେ ପ୍ଲାଣ୍ଟ ପ୍ଲାଣ୍ଟରେ ରହୁଛନ୍ତି। ସେ ପ୍ଲାଣ୍ଟ ରେ ସିକୁରିଟିରେ ଅଛନ୍ତି। ଗ୍ରୁପ୍ ଫର୍ ରେ।
କେତେ ବର୍ଷ ହେଲା ଯାଇଁକି କାମ କଲେଣି?
ସେ ପ୍ରାଏ ପ୍ରାଏ ପନ୍ଦର ବର୍ଷ ହେଲାଣି ବାହାରେ ରହିଲେଣି।
ଅହୋ ଆଉ ଘରେ ସବୁ କିଏ କିଏ ରହୁଚ?
ଘରେ ଆମେ ଦୁଇ ପୁଅ ମୁଁ ଏବେ ଅଛୁ। ଆଉ ଶାଶୁ ମା ଥିଲେ ତ ଏକ୍ସପେଟ୍ କରିଗଲେଣି।
ଓହୋ କଣ ହେଇ ଥିଲା କିି?
ତାଙ୍କର ଟିକେ ଦେହ ଖରାପେ ସଡନ୍ ତ ଦେହ ଖରାପ ବାହାରିଲା ମାନେ ଦେହ ତାଙ୍କର ଆଗରୁ ଟିକେ କିଡ୍ନୀ ପ୍ରୋବ୍ଲେମ୍ ଥିଲା। ମେଡ଼ିସିନ ପତର ଖାଉ ଥିଲେ କିନ୍ତୁ କମିଯାଇଥିଲା। ପୁଣି ସଡନ୍ ତାଙ୍କର ହାଇ ବ୍ଲଡ ପେସର ବ୍ଲ ବ୍ଲଡ ପେସର୍ ଥିଲା ହାଇ ହେଇଗଲା। ମାନେ ବ୍ରେନ କୁ ଉଠେଇ ଦେଲା। ଆ ବ୍ରେନ୍ କୁ ଉଠେଇ ଦେଲା ଯେତେବେଳେ ସେ ବ୍ରେନ୍ ଷ୍ଟ୍ରୋକ୍ ହେଇଗଲା।
ଓହୋ।
ମେଡ଼ିସିନି ଡେଲି ଖାଆନ୍ତି? କିନ୍ତୁ ବ୍ରେନ୍ କୁ ସିମିତ୍ ଥାଏ ଯେହେତୁ ଏଜ୍ ହେଇଗଲାଣି ନା। ଆଉ ମାନେ ତାଙ୍କର ସମ୍‌ ମାନେ ସମ୍ଭାଳିବାର ଆଉ ନାହିଁ ମାନେ ବ୍ଲଡ ପ୍ରେସର କଣ୍ଟ୍ରୋଲ କରିପାରିଲାନି ସେ ମେଡ଼ିସିନ୍। ଆଉ ତାପରେ ନେଇଗଲୁ ଏ ଠୁ ଆନ୍ଦପୁର ଆନ୍ଦପୁରରୁ ନେଇଗଲୁ ଡାଇରେକ୍ଟ ଭୁବେନଶ୍ୱର ଭୁବନେଶ୍ୱରରୁ ଦେଖିଲା ବେଳକୁ ତିନ୍ ଚାରି ଦିନି ରହିଲୁ ପାଞ୍ଚ ଦି ନ ଦିନ ଆଣି ଆସିଲୁ ମାନେ ଅକ୍ସିଜେନ ଦେଇକି ଆଣି ଆସିଲୁ ତା ପରଦିନ ଏକ୍ସପେଡ କରିଗଲେ ଆଉ।
ଓହୋ। ହଉ ତାହେଲେ ମ୍ୟାମ୍ ଆପଣ କଣ କରୁଚନ୍ତି ତାହେଲେ କରନ୍ତୁ।
ହଉ କଣ କରୁଛୁ ଆଉ ଆପଣ କରନ୍ତୁ ମୁଁ ରଖୁଚି ପଛରେ କଥା